ହ୍ୟାଲୋ ହୁଁ।
ହଁ ଶୋଇନାହାନ୍ତି
ନାଇଁ ଏ ପୁଅ ଟା ତ ଶୋଉନି ଆଉ ମୁଁ କଣ ଶୋଇବି
ହଉଛି ଆସି ଆସି ହଉଛି ଆଉ
ହେ ହେଁ ସିଏ ଶୋଇଲେ ତୋ ରୁମ ରେ ଯାଇକି ଶୋଇବୁ କି କଣ ତାର ହିଁ ଶୋଇବା ବାରଟା ହଉଛି ତ ମୁଁ କୁଆଡେ ଶୋଇବି
ହଁ ଏଥର ଛୋଟ ଛୁଆ ନିଦ ନ ଲାଗିଲେ
ହୁଁ ହୁଁ ସେ ଛଅଟା ଯାଏ ଆଜି ପୁଣି ଶୋଇ ପଡିଛି ସେ ଫୋନ ଟିକେ ଦେଖ ଦେଖିଦେଲା ବେଳକୁ ତାକୁ ନିଦ ହଉନି ମୁଁ ଫୋନ ତାକୁ ଛଡେଇଦେଲି ଯେ ସେ କାନ୍ଦି କାନ୍ଦି ଏବେ ନାଇ ଶୋଇବା ପାଇଁ ଟ୍ରାଏ କରୁଛି। ହେରା ଅଢେଇ ବର୍ଷ
ଓ ହୋ
ହୁଁ ହୁଁ ଛୋଟଟା ସେଇଆ ଆଜିିକାଲି ତ ଛୁଆ ଫୋନ ଟି ଟିଭି ଟି ପୁରା ଆଡିକସନ ନା ତାଙ୍କର ପୁରା ନିଶା ଟାଇପ ର ସେ ରହିଯାଉଛନ୍ତି
ହଁ ତାଙ୍କର ଅଭ୍ୟାସ ହେଇଗଲେ ସେ ଫୋନ ନ ଦେଖିଲେ
ଆଉ ସେଇ ବା ସେଇଥିପାଇଁ ମୁଁ ଜମା ଦେଖାଏନି ସେ କିଏ ଘରକୁ ଆସିଲା ମାନେ ସେମାନେ ଟିକେ ଟିକେ ଦେଖେଇ ଦିଅନ୍ତି କି କଣ ସେ ସେଇଟା ମୁଁ ଘରେ ସେଇଭଳିଆ ବେଶୀ ଦେଖାଏ ନି ଖାଇଲା ବେଳେ ଟିକେ ଦେଖେ ଯେ ଟିଭି ଦେଖେ ଫୋନ ଦେଖେ
ହୁଁ ଭାଇ ସେମାନେ କଣ କହିଲ କାନ୍ଦୁଛନ୍ତି ବୋଲି ଆ ଆମେ କାର୍ଟୁନ ଦେଖି ଦଉଛି ଦେଖି ଦଉଛି ସେମାନଙ୍କର କଣ ସେଟା ଗୋଟେ ଆଦତ ହେଇଯାଉଛି। ଯାହା ଫଳରେ କି ସେମାନେ ଫୋନ ନ ଦେଖିଲେ କାନ୍ଦିବାକୁ ଆରମ୍ଭ କରିବେ ପାଗଳ ଭଳିଆ ଯିଦି କରିବେ
ହୁଁ
ନାଁ
ଆ
ଆଜି କାଲି ବି ଛୁଆ ମାନେ ଟିୟୁସୁନ୍ ହଉ କି ସ୍କୁଲ ଆସ ଥିବେ ବ୍ୟାଗ ପତରେ ଫୋପାଡି ଦେଇକି ଫୋନ୍ ଟା କୁଆଡେ ଗଲା
ହ ହ ହ ସବୁ ଉଆଗ ଫୋନ୍ ଆଗ ଫୋନ ଦର କାର। ସେ ଯୋଉ ଆଗରୁ ହୁଁ ଆ
ଦାଦାଙ୍କ ପୁଅ ଏବେ ଟିୟୁସୁନ୍ ସରିଲା ତାର ଆଠଟାରେ ସାଙ୍ଗେ ସାଙ୍ଗେ ସାର ଯା ଛନ୍ତି କି ନାଇଁ ଫୋନ ଟା ଆସିକି ସାଙ୍ଗେ ସାଙ୍ଗେ ମୁଁ କଇନି ତୋ ପାଠ ପଢା ସଇଲେ ତ ମନରେ କିଛି ରହିବନି ତୋ ଦିନ ଫୋନ ଟା ଦେଖ।
ପାଠ ମାନେ ଯେତିକି ମନ ନାହିଁ ସାଠ ତ କରିବାକୁ ଖାଲି ମନ ଆଉ। ଫୋନ୍ଟାରେ ହିଁ ମନ ସମସ୍ତଙ୍କର ଆଉ, ନାଇଁ ବଡ ମାନେ ତ ଫୋନ୍ ଛାଡି ପାରୁନାଆନ୍ତି ଆମେ ଛୁଆଙ୍କୁ କଣ କହିବା ବଡ ହେଇକି ତ ଆମେ ଇଏ ମାନେ ଫୋନ ଟା ମାନେ ହଁ ଦେଖି ଦଉଛେ କେତେ ଭିଡିଓ ଇଏ
ହଁ ତାହେନେ ଆମେ ବି ତାଙ୍କୁ, ତାଙ୍କୁ ବି ଆମେ କହିଲା ବେଳକୁ କହିବ କିି? ତୁ ତ ଦେଖୁଚୁ ମୁଁ ଦେଖିନେ କଁ ହେଇଗଲା ହା ହା ଛୁଆ ଆଜିକାଲି ଯୋଉ ଗାଲୁଆ ହେଇଯାଉଛନ୍ତି ନା।
ହୁଁ।
ସେ ଆମଠୁ ଦେଖିକି ଆମ କଥାଟା ଆମକୁ କହୁଛନ୍ତି ଆଉ।
ହୁଁ ସେୟା ବା ତାଙ୍କ ଆଗରେ ମ୍ ମତେ ଇ ସ ସବୁବେଳେ ସେୟା କହିବେ ତମେ ତ ଫୋନ ରାତିରେ ଧରୁଛ ତ ସୀଏ କାଇହିଁ ଧରିବନି। ସେ ସତ କଥା ସେଇଟା ହୁଏ ନା ସେମାନେ ସେଇଟା ଦେଖୁଛନ୍ତି।
ତାଙ୍କୁ ନିଦ ନହେଲେ ଆମେ ଦେଖୁଛୁ ଆମକୁ ସେମିତି ଅନେଇକି ଥିବେ ହିଁ ହିଁ।
ଏଇ ଆ ଆଉ ଖିଆପିଆ ସବୁ ସରି ସାରିବଣି।
ହଁ ଖୀଆପିଆ ସରିଲାଣି ଆ।
ହୁଁ ହଁ ସରିଲାଣି। ମୋ ପୁଅକୁ ମୁଁ ଭାବିଲି ଶୁଆୟୀ ଦେବି ବୋଲି ଯେ ସିଏ ତ ଶୋଉନି। ଆ ଆଉଁସି ଆଉଁସି ଦଉଥିଲି, ହୁଁ ଏ ରାତି ଏତେ ଟିକେ ଲେଟ୍ ହେଇଯାଏ ଏଇ ପୁଅ ଯୋଗୁ ଟିକେ ଲେଟ୍ ଠିଜା ସରିଲା ବେଳକୁ।
ହଁ ଆପଣ କୋଉ ପର୍ଯ୍ୟନ୍ତ ପଢିଛନ୍ତି?
କଣ କହିଲା?
ମୁଁ କହିଲି କୋଉ ପର୍ଯ୍ୟନ୍ତ ପଢିଛନ୍ତି?
ମୁଁ କରିଛି ଡିପ୍ଲୋମା ଟେଲିିକମ୍ୟୁନିକେସନ ରେ।
ଓହୋ ଡିପ୍ଲୋମା କରୁଛନ୍ତି କିଛି ଜବ୍ ପାଇଁ ଆ
ଉଁ ହଁ ଉଁ ଜବ୍ ଓଡିଶା ବସରେ ଇଲେକ୍ଟ୍ରୋନିକ୍ସରେ କିଛି ଜବ୍ ନାହିଁ। ବାହାରକୁ ହିଁ ଯିବା ପଡିବ ମୋର ଟିକେ ପ୍ରୋମ୍ୱଲେମ୍ ହେଲା ଫାମିଲି ଇସୁ ହେଲା ଟିକେ ଯାଇ ହେଲାନି ସେ ଟାଇମ୍ ରେ ଦେହ ଖରାପ ରହିଲା ଘର ଲୋକଙ୍କର ଟିକେ ମାମି ଘର ଟିକେ ମୁଁ ଆଉ ବାହାରକୁ ଆଉ ଯାଇ ପାରିଲିିନି ବେସି। ଆଉ ସେଇଟା ଟିକେ ଅସୁବିଧା ହେଲା ତାପରେ ତ ମ୍ୟାରେଜ ଇଏ ହେଇଗଲା ମ୍ୟାରେଜ ପରେ ଆଉ ସେତେ ପିଫର କରି ନଥିଲା ବାହାରକୁ ଦ ଯିଏ ହେଲେ ଜଣେ ଦ ରହିବାକୁ ପଡିବ ଘରେ
ହ
ବାହାର କୁ ଆଉ ଯାଇନୁ। ଅ ମୁଁ ଟିଚରସିପ କରିଥିଲି ମଝିରେ ଅ ପ୍ଲେ ସ୍କୁଲ। ଇଂଲିଶ ମିଡିୟମ ସ୍କୁଲ ରେ ଏଠେ ପାଖରେ କରେ। କରୁଥିଲି ଏବେ କିନ୍ତୁ ସେଇ ପୁଅ ପାଇଁ ଟିକେ ଛାଡିଦବାକୁ ପଡିଲା। ତାକୁ ଟାଇମ ଦେଇ ହଉନି ଇଏ କହିଲେ ହୁଁ। ହ
ଆମର ବି ଇଏ କହୁଛି କହିଲେ କଲେ ବୁଝି ଦଉଛି ସ୍କୁଲ ଯାଇ ଆଦର୍ ସ୍କୁଲ ରେ ପଢେଇ। ହଇ ଏଇନା ପଢେଇ ପଢେଇକା ଯାଇଛିି ଟିକେ ମତେ ରେଷ୍ଟ ଦିଅ ହିଁ ହିଁ। ହିଁ ମାସ ଦି ମାସ ଯାଉ ତାପରେ ବୁଝିବା।
ହୁଁ-ଉ-ଉ-ଉ।
ଚୁଆଙ୍ଗ ଗତେ ଗଜି ଗଜ୍ର ଏଳ ମୁଣ୍ଡ
ହଁ ହଁ ହଁ। ଛୁଆଙ୍କ ସାଙ୍ଗେ ମାନେ ଲାଗିବାକୁ ବହୁତ ପଡିବ ନା ସେ ଗୋଟେ ଜିନିଷ କୁ ତିରିଶ ଥର ରିପିଟ ରେ ତ କ ହିଁ କହିବାକୁ କରିବାକୁ ପଡିବ କହିବାକୁ ପଡିବ ଗୋଟେ କଥା କୁ ଶହେଥର
ସବୁ ଛୁଆ ସାଙ୍ଗେ ସାଙ୍ଗେ ପାଠଟାକୁ ତ ଗ୍ରହଣ କରିବେନି ଆଉ କିଛି ପିଲା ଅଛନ୍ତି ସାଙ୍ଗେ ସାଙ୍ଗେ ଧରି ଦେବେ। ଆଉ କେତେ ପିଲାକୁ ବୁଝେଇ ବୁଝେଇ କେତେ ବୁଝେଇବ? ସିରାକୁ ବି ବେଳେ ବେଳେ ମୁଁ ଯେତଳେ ଶୋଉଛି ଏ ଘରେ ମୁଁ ସେଇରା ସେଇରା ବାଉଳି ହେଇକି ମମି କୁହନ୍ତି କଣ ନିଦବାଉଳାରେ ପାଠ ପଢୁଛି।
ମୁଁ କଣ କରିବି ଛୁଆ ମୋ ମୁଣ୍ଡବି ହ୍ୟାଙ୍ଗ କରିଦେଲିଣି ଆଉ
ହଁ ନାଇଁ ସେଇଆ ହୁଏ ମୁଁ ବି ଯୋଉ ଯେତିକି ଦିନ ପଢ଼ଉଥିଲି ଛୁଆଙ୍କୁ ମାନେ ସବୁବେଳେ ସେ ସେଇ ମାନେ ଇଏର ଗୋଟେ ଜିନିଷକୁ ବାର ବାର ବାର ମୋ ମାନେ ଭଏସ ଟା ପୁରା ପିଚ ଟା ପୁରା ହାଇ ହେଇଯାଇଥିଲା ଇ କହିବେ ତମେ ଶୁଖିଲାରେ ଚିଲଉଚ ଏତେ। ମୁଁ କହିଲି ଆ ଚିଲେଇ ଚିଲେଇ ମାନେ ଏମିତି ଅଭ୍ୟାସ ହେଇଗଲାଣି ସେ ନ ଚିଲେଇଲେ ମାନେ ମତେ ଲାଗୁଛି ମତେ କିଛି
ଆ ମୁଁ ମତେ ବି ସେ ଜଣେ ମୋର ଜେଜେମା ହେବେ କହିଲେ ଆଲୋ ଝିଅ ତୋ ତୋ ପାଟିଚୁଏଇଠି କଥା କହିଲେ ଶୁ ସେ ଟିଭସୁନଏନ ହୁଏନି ତୁ କଣ ଏତେ ଜୋର କଥା କହୁଛି ମୁକହିଲି ଏତେ ଜୋର କଥା ହେଉ ଯାଉଛି ମୋର। ମୁଁ କଣ କରିବି ଯୋଉ ଛୁଆ ଯେମିତି ହଉଛନ୍ତି ମୁଁ ଚିଲେଇ ଚିଲେଇ ମୋ ଆବାସ ଟା ବି ବଡ ହେଇଗଲାଣି।
ଏଇ ପା ସେଇ ରେ ସେ ଛୁଆଙ୍କୁ ଚିଲେଇଲା ମାନେ ଯେତେ ଚିଲେଇଲେ ବି ସେ ତାଙ୍କୁ ଶୁଣା ଯାଏନି ସେମାନେ କ୍ରେୟାର ଟିକେ କରନ୍ତିନି ସେ ଛୁଆ ତ ବଡ ଅଛି ପୁରା।
ଗାଲୁଆ ଆଜିକାଲି ଗାଲୁଆଛୁଆ।
ପ ପୁରା ଛୁଆ ମାନେ ପାଠ ପଢା ଯାହା ତ ସେ ଯାହା ଆଜିିକାଲି ଛୁଆ ବହୁତ ଷ୍ଟ୍ରେଞ୍ଜ ହେଇଗଲେଣି ଆଗରୁ ପିଲା ଏତେ ନଥିଲେ ଏବେ ତ ମାନେ ନେକ୍ସ ଲେବୁଲ ଆଡଭାନ୍ସ ହେଇକି ସେ ତାଙ୍କୁ ଗୋଟେ କହିଲେ ସେ ଗୋଟେ କରୁଛନ୍ତି ଶୁଣୁନାହାନ୍ତି। କଣ କରିବ ଏଥିରୁ ମୋ ପୁଅ ବି ଜଣେ ହେଇଯିବ।
ଆମ ମାନେ ଦେଖ ଆମ ମାନଙ୍କୁ ବସେଇଥିଲେ ଆମେ ଗୋଟେ ଜାଗାରେ ବସିଥିଲେ। ଗ୍ରାମ ମାନଙ୍କ ଛୁଆ କଣ କରୁଛନ୍ତି ଆମେ ବସିଛନ୍ତି।
ଏ ତାପରେ ଯଦି ବସେଇିବ ତମକୁ କିଛି ଗୋଟେ କରିକି ଏନଗେଜ କରିକି ବସେଇବାର ଅଛି। ସେ ସାଧା ବସିବେନି।
ସେ ମା ମାନେ କଣ କରି ଚଗଲା ହଉଛନ୍ତି ଫୋନ ଟା ଧରେ
ଫୋନ୍ ଧରଇ ଦେଲୁ ସେତ ସରିଲା ଆଉ ଯେ ସେଇଟା ସଲ
ଆଉ ପୁଣି ଯଦି ଆଦତ ହେଇଯିବ କେତେ ଫୋନ ଦେଖୁଛୁ ଏକରେ ଛୁଆରଙ୍କୁ ତମେ ହିଁ ଫୋନ ଥରେଇଲ। କାମ କରିବି ବୋଲି ଛୁଆଙ୍କର ଅଭ୍ୟାସରେ ପରିଣତ ହେଇଗଲା। ଏଠି ମୋ ଖୁଡି ସେମିତି ପୁଅ ଚଗଲା ହଉଛି କହୁଛି ଚଗଲା ହଉଛି ଏଡେ ସିଆଡେ ଯାଉଛି। ଆଉ ଘରେ ଫୋନ ଧରିକି ବସୁଛୁ ପୁଣି ଦଧୂଆପାଫେନରେ ପୁହ ତ କେତେ ଫେନ ଅରୁଛି ମୁଁ କହିଲି ଖୁଡି ମଇ ଫୋନ ଟା ତାକୁ ଦେଲା ନାଇଁ ଚଗଲା ହେଲେ ଫୋନ ଟା ଧରିବ ପୁଣି ଫୋନ୍‌ ନେଲେ ଆତ୍ମ କରିବି ଆଉ ଛୁଆଙ୍କୁ ତ ଆଡ଼େ ଭଲ ଶିକ୍ଷା ଦେଉଛି
ହୁଁ
ପୁଅ ମାନେ ଛୁଆଙ୍କୁ କଣ ମାନେ ଆମେ ହିଁ ଫୋନ ଦଉଛେ ଆମେ ହିଁ ଇଏ କରୁଛେ ନିଜେ ହିଁ ଆକ୍ଟୁଲି ଫେର ଭୁଲ ପ୍ୟାରେଣ୍ଟ ହ ଆମେ ବାପା ମା ହିଁ ଭୁଲ କରୁଛେ।
କାମ ବ୍ୟସ୍ତରେ କେମିତି ହଁ ପିଲାଙ୍କୁ ଧରିଦେଲେ ସେ ଗୋଟେ ବସିଥିବେ କିନ୍ତୁ ଭୁଲ କରାଯାଉ
ଇଁ ହଁ ତାଙ୍କ ଆ ମାନେ ଆମ ବେଳକୁ ଫୋନ ନଥିଲା କିନ୍ତୁ ହେଲେ ବି ସ ଅନ୍ୟ ଜିନିଷ ଆମେ ଦେଖି ଦଉ ଖାଇକି କିନ୍ତୁ ଏବେ କଣ ହଁ ଆମୁକୁ ସେଇ ଜିନିଷ ଟା ସୁଜା ମିଳିଯାଉଛି ଆମେ କହୁଛେ ସେ ନାଇଁ ହଉ ପଛେକେ ସିଏ ଏଇଟା ଇ କରୁ।
ସୁଜା ଉପାୟ ଟା ଆମେ ଧରୁଛେ ଆଉ କଣ। ଆଉ କଣ ଛୁଆଙ୍କୁ କେମ କିଏ ରଖିବ ନହେଲେ ତ ସେମିତି କଣ ରହୁନ ଲେ ଆମେ ବି ରହିକି ବଢିଛେ କିନ୍ତୁ ଏବେ ଆମ ପାଇଁ ସେଇଟା ଇଜି ହେଇଯାଉଛି।
ହଁ ଏଇଟା କାର୍ଟୁନ ଫାଟୁନ ଆସୁଛି ହଁ ଦେଖେଇ ଦିଅ ସଇଲା ଆଉ।
ହଁ ଆଉଚି ଆ ହଉଚି ଆଉ ଯାହା ହେଲେ ଗୋଟେ ଦେଖିଦଲ। ଆରେ ପିଲା ବି ମାହିର୍। ତାଙ୍କୁ ତ କିଛି ଆଜିକାଲି ଶିଖେଇଆକୁ ବି ପଡୁନି ସେ ସବୁ ଜାଣି ଦଉଚନ୍ତି ଦେଖି ଦେଖିକି।
ହଁ ବା ସେଇ ମି
ମୁଁ ବି ଜାଣୁଛି କେମିତି ବନ୍ଦ ହବ କେମିତି ଅନ୍ ହବ ସେ ସେ ସବୁ ଜାଣିଦଉଚି ଫୋନ ଟା ବି ସେ ଟ୍ରାଏ କରୁଚି ସେମତି ଖୋଲିବା ପାଇଁ ଆ ହଁ।
ତୁଲେ ବାରମ୍ବାର ଦେଖିଲା ବେଳକୁ ତାଙ୍କର ବି ଅଭ୍ୟାସ। ସେ ନିଜେ ବି ଛୋଟ ଛୁଆଗୁଡା କଲ ବି ଲଗେଇ ଦଉଚନ୍ତି।
ହଁ ସେ ମାନେ ସାଇଡ୍ କ୍ଲିକ୍ ଟା ମାନେ ଅଫ୍ ହେଇଯିବ ବୋଲି ସେ ଜାଣୁଚୀ ଯେତେବେଳେ ବନ୍ଦ କରିବାର ଥିବ ସେ ଉ ସେ ସାଇଡ୍ ଟାକୁ ଚେସ୍
ହଁ ମୋ ଦେଇ ପୁଅ ସେମତି ବର୍ଷେ ଦେଢ ବର୍ଷର ସେ ସେମତି କଲ ଲଗେଇ ଦଉଚି। ମୁଁ କହିଲି ଇରେ ତମେ ରାତି ଅଧରେ ମାଆ ପୁଅ ଶୋଇବନି କି ନା ମୋ ପୁଅ ତ ଲଗେଇ ଦଉଛି ଆଉ ମୁଁ କଣ କରି ହୁଁ।
ସେଇଆ ବା ସେ ଯାହା କଲେ ଉଁ ବି ମାନେ ପିଲାଙ୍କ ଭବିଷ୍ୟତ ଆକ୍ଚୋଲି ଆମେ ହିଁ ଖରାପ କରିଦଉଛେ। ହୁଁ କଣ କରାଯିବ। ତ ସେଇଆା ମୁଁ ବି ସେଇ ସ୍କୁଲ ଗଲାବେଳେ ପିଲାକୁ ଧ୍ୟାନ ଦେଇ ହେଲାନି ବୋଲି କହିଲେ ନାଇଁ ତମେ ଛାଡି ଦିଅ ଅ ଯାଉ ଆଉ କିଛି ଦିନି।
ହଁ ପିଲା ବଡ ହେଇଗଲେ କଣ କହିଲ ସେଇ ଯଦି ସ୍କୁଲ ରେ ରଖିଦେଲେ ପିଲାଙ୍କୁ ବି ନେଇପାରିବ ନିଜେ ବି ରହିପାରିବ ଭଲ ହବ।
ରୁହ ମୁଁ କଲ ଦଉଛି ହଁ ଗୋଟେ ମିନିଟ୍।